ହଁ
ହଁ ଗୁଡ଼୍ ଇଭିନିଂ।
ଭେରି ଗୁଡ ଇଭିନିଂ କଣ କରୁଛନ୍ତି?
ଆ ଛୁଆଙ୍କୁ ପାଠ ପଢଉଛି ଏବେ ଆଉ। ଆ ତମେ?
ମୁଁ ବସିଥିଲି ଏମିତି ଘରେ।
ହ ଆଉ ରୋଷେଇବାସ ଶଇଲଣି?
ହଁ ରୋଷେଇ। ରୋଷେଇ ମାମା କରୁଛନ୍ତି ତା ଘରେ କରିଛନ୍ତି ଆଉ।
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ମାମା ଭାଇ ମୁଁ ଆପଣଙ୍କ ଘରେ?
ଆମ ଘରେ ଶାଶୁ ଶଶୁର ଯା ଦେଢ଼ଶୁର ଜେପାଶୁର।
ଓହୋ ଜଏଣ୍ଟ ଫ୍ୟାମିଲି।
ହଁ। ଆଉ କଣ ଖାଇଛନ୍ତି?
ମୁଁ କିଛି ଏବେ ଖାଇନାହିଁ ଖାଇଥିଲି ଦି ପହର ପରେ ଆଉ। ଆପଣ?
ମୁଁ ଏବେ ବି କିଛି ଖାଏନି ଯା ଦୁଇ ପହର ଆଉ। ଆଉ ଏବେ ରାତିରେ କଣ ରୋଷେଇ? ଆଜି ଆମର ରୋଷେଇ ହେଇଯିବ ରୁଟି କୁ ତଡକା ଆଉ।
ଆମର ଭାତ ଚିକେନ। ଆଳୁ ଭଜା ସେତିକି।
ରାତିକି ଭାତ ଖାଉଛନ୍ତି।
ଆଜ୍ଞା।
ଆଉ ତମ ଘର କୋଉଠେ?
ଆମ ଘର ନୟାଗଡ଼ ଆପଣଙ୍କର?
ଆମ ଘର ହେଲା ମଇଧରପୁର ଅନୁଗୁଳ ଜିଲ୍ଲା।
ଓ ହଁ ସେ ପଟେ କଣ ପ୍ରସିଦ୍ଧ ଅଛି?
ପ୍ରସିଦ୍ଧ ତ ଖାଇବାକୁ ହେଲେ ଦହି ପଖାଳ। ଆଉ ଯାତ୍ରା ଯୋଉ ହେଲେ କାର୍ତ୍ତିକେଶ୍ୱର ପୂଜା ଆଉ।
ଓହୋ ଆଉ ନୟାଗଡ଼ କେବେ ଆସିଚନ୍ତି।
ନୟାଗଡ଼ ଥରେ ଯାଇଚି ଆଉ। ରାମ ମନ୍ଦିର ଦେଖି ଯାଇଥିଲୁ ଆଉ।
ସତ୍ୟଗଡ ରାମ ମନ୍ଦିର।
ହଁ
ଠାକୁରଙ୍କୁ ଦେଖିଲେ।
ଆଜ୍ଞା ହଁ ଠାକୁରଙ୍କୁ ଦେଖିଲି।
ଆଉ କୋଉ କୋଉ ଜାଗା ବୁଲିଲେ ନା କେବଳ ରାମ ମନ୍ଦିର।
ନାଇଁ ଆଉ ଗୋଟେ ହେଡା କଣ ମନ୍ଦିର ତ? ସେଇ ନରସିଂହପୁର ମନ୍ଦିର ହଡା ଆଉ ମନେ ନାହିଁ ଶିବ ହଁ ଶିବ ମନ୍ଦିରଟା
କଣ୍ଟିଲୋ ଯାଇଥିଲେ ନୀଳମାଧବ ମନ୍ଦିର ଯିବି।
ହେଲା ହେଇଟା ସେଇଟା ବୁଲି ଯାଇଥିଲ ଅ ଆଉ କୁଆଡେ ଯାଇନୁ ଆଉ।
ଆଉ
ତମର ସେଇଠି ଯୋଉ ଭଲ ପାର୍କ ଅଛି। ସେଇଟା ବୁଲି ପାରିବିନି ଆଉ।
ଆପଣଙ୍କ ଘରେ ଭଏସ୍ ଶୁଣାଯାଉଚି ମାନେ
ଏଇ ଝିଅଟା ପାଟି କରୁଚି ପୁଅଟା ଖେଳୁଚି। ଛୋଟ ଛୁଆ ନାଁ ପାଟି କରନି। ଯାଆ ବାହାରେ ଖେଳିବୁ ଯାଆ। ଆଉ କଣ? ଆପଣଙ୍କ ଆଡ଼େ କଣ ଫେମସ୍ ଯାତ୍ରା?
ଆମର ଫେମସ୍ ଯାତ୍ରା ସେମିତି ଏବେ ରଥଯାତ୍ରା ହେବ।
ଏ ସବୁଠୁ ଫେମସ୍ କଣ ମାନେ ସବୁଠୁ ଫେମସ୍ ହେଲା କଣ ରଥଯାତ୍ରା। ଓହୋ।
ଆଉ ମହାଉତ୍ସବ ହୁଏ।
ଗଲା। ଏସ୍ ୟୁ ଏଲ୍। ହଁ ପଣା ସଂକ୍ରାନ୍ତି ମାନେ
ଦକ୍ଷିଣକାଳୀ ମନ୍ଦିର ଅଛି। ସେଠାରେ ପଣାସଂକ୍ରାନ୍ତି ଯାତ୍ରା
ଏସ୍ ୟୁ ଏନ୍ ଏସ୍ ୟୁଏନ୍। ଆଉ ଆପଣ କଣ କଣ ରୋଷେଇ ଶିଖିଛନ୍ତି?
ରୋଷେଇ ମୁଁ ଆମିଷ ନିରାମିଷ ଦିଟା ଯାକ ଶିଖି
ଆଉ ପାଠ ପଢ଼ା ସରିଲାଣି କି ପଢ଼ୁଛନ୍ତି।
କଣ କହିଲେ?
କହିଲି ପାଠ ପଢ଼ା ସରିଲାଣି କି ପଢୁଛନ୍ତି?
ନାନୀ ପାଠ ପଢୁଛି।
ଓ ଆରେ କୋଉଥିରେ ପଢୁଛନ୍ତି?
ପ୍ଲସ୍ ଥ୍ରୀ ଥାର୍ଡ ଇୟର।
ଓହୋ ପଢି ନାଇବୁ। ପଢା ଟିକେ ନହେଲେ।
କ କହିଲେ?
ଖାଲି କଣ ନୂଆ ରେସିପି ଶିଖୁଛନି ମାନେ କଣ ନୂଆ ରୋଷେଇ କରି ଶିଖିନ୍ତି ଆମକୁ ଟିକେ କୁହ ଯେ?
ରୋଷେଇ ମୁଁ ତ ମାନେ ଭଲସେ ଜାଣିନି କିନ୍ତୁ ସେମିତି। ଖାଇ ହେବ ଆଉ। ଆପଣ କ ଶିଖିଛନ୍ତି କହୁନାହାନ୍ତି ବିଥା କଣ?
ଚାଉଳ ମଣ୍ଡା। ଆ ତେହେରା।
ଚାଉଳ ଭଣ୍ଡା କେମିତି ହୁଏରେ
ହଉ ଫାଷ୍ଟେ ଚାଉଳକୁ ବତ୍ରା ହେଇକି ତାପରେ ଟା ହଁ ବଟିକିନା କଲେ ଚଳିବ ତାପରେ ଯଦି ଆପଣ ଝୁଜା ବି କରିକି ବି କରି ଚଳିବ ଫାଷ୍ଟେ ପାଣି ଗରମ କରିବେ। ପାଣି ଗମ୍ କରିକିନା ଚାଉ ଗଣ୍ଡ ହଉ କି ଚୁନା ହଉ ଯାହାବି ହଉ। ବଟା ଯଦି ଚାଉଳ ବଟା ରଖିଥିବେ ବଟା ମିଶେଇବେ ସେଥିରେ ଗୁଡ ଯଦି ଖାଇବେ ଆପଣ ଗୁଡ ଭିସେଇବେ ନହେଲେ ଚିନି ମିଶେଇପାରନ୍ତି। କାକରା ଡାକୁଚି ଆମ ଦି ଯ ଯେମିତି ସୁଜିଟାକୁ। ସେଇଟାକି ଏଟା ବି ଏମିତି ଜନ୍ତା ହବ। ଯେମିତି କିନା ନା ସେଥିରେ ପୁର ଦିଆ ହୁଏ ରାସ୍ତ ସେଇ ପୁର ଭଲ ପାଇଲେ ରାସିକ ଦିଆହୁଏ। ନଡ଼ିଆ ପୁର ଦିଆ ହୁଏ।
ଆଜ୍ଞା।
ଏ ଯଇ ବାଇ ଯଉ ସେ ଇଟଲି ଯଇ ବାଇ ସୂଜା ହୁଏ। ସେମିତି ସେ
ହଁ।
ତମର। ଅକ୍ଷ ତୃତିଆ ରେ ତାହେଲେ ଖାଁଅ। ସେଟା ସୁଜି ରେ କାକେରା ଏଟା ଆମର ହେଲା ଚାଉଳ ମଣ୍ଡା।
ନାଇଁ ସୁଜି ବି ମଣ୍ଡା ବି ହୁଏ।
ସୁଜିରେ ମଣ୍ଡା ପିଠା ନାଁ କେବେ କରିନୁ ଆମର ଏହେ। ସେଡ଼େ ଯାହେଲେ କା କେରା ହେଲା ଆଉ ସୁଜିରେ ମାନେ କାକେରା ହେଲା ମଣ୍ଡାହଡା ହୋଇନି। ମଣ୍ଡା ହେଲା ଚାଉଳରେ ହୁଏ।
ଆଉ ରୋଷେଇରେ କ ଜାଣିଛନ୍ତି? ଆମିଷ ଆମିଷ
ସବୁ ଶିଖିଲି।
ମଟନଟା କେମିତି
ତମେ ତ ରହ ଗାୟା। ଫାଷ୍ଟେ ତ ତେଲ ଗରମ ହବ। ତେଲ ଗରମ ପରେ ମ୍ୟମ୍ ଯୋଉ ଗୋଟା ମସଲା ଦିଆ ହବ ଗୋଟା ମସଲା ଦେଇକି ପିଆଜ ଫୁଟେଇବେ ପିଆଜ ଫୁଟେଇକି ଫୁଟେଇକି ଆଣିବ ଆଉ ଅ ମସଲା ବାଟା ହେଇଥିବ ରସୁଣ ଫେଡ଼ା ଲଙ୍କା ଯଦି ରାଗ ଖାଉଥିବେ ଲଙ୍କା ପକେଇବେ ବାଟିକିନା ସେଇ ପେଷ୍ଟ ଟାକୁ ଆଦ୍ରୁ ପିଆଜ ପାଚିଲାରୁ ଦିଆ ହୁଏ। ତାପରେ ମସଲା ଆଡୁ କଷି ହେଲା ପରେ। ଆପଣ ଟମାଟର ପକାଇବେ ହଳଦୀ ଲଙ୍କା ଗଣ୍ଡ। ଏଇସବୁ ଦିଆ ହବ ମସଲା ଗୁଣ୍ଡ ଆମେ ତ କିନ୍ତୁ ମସଲା ଗେଣ୍ଡ ୟୁଜ୍ କରୁନି ଆମେ କେବଳ ମସଲାରେ କରୁ ମସଲା ଗୁଣ୍ଡ ୟୁଜ କରୁନି ଆମେ
ଓହୋ ଗୋଟା ମସଲା
ହଁ ଗୋଟା ମସଲା ଦଉ ଆଉ ସେମିତି ଏଇ ଯୋଉ ବାହାର ଗୁଣ୍ଡ ମସଲା ଆସୁଛି ମିଟ୍ ମସଲା ଗରମ ମସଲା ଏଇଟା ଆମେ ୟୁଜ୍ କରୁନୁ ତ ଆମେ ଟମାଟର ଫୁଲର ଆମେ କଟର ବାଟୁ ଟମାଟରକୁୁ ବାଟିକିନା ସେଇଟାକୁ ଦେଲେ ବି ନାଲି କଲର ହେଇଯାଏ।
ଆଜ୍ଞା।
ତାପରେ ଆଡ଼ୁ ମଟନକୁ କଷିକିନା ସେଇଠି ଦିଆହେବ ଆଉ
ହେ ସେପ୍ କର।
ହଁ ଦଶରା।
ହୁଁ-ହୁଁ-ହୁଁ।
ଆଉ, ଚାହିଁଲେ ବି କଡେଇରେ ବି କରିପାରିବା। ମାନେ ଯେମିତି କଷା ହଉଛି ସେଇଟାଇଁ କଷା କିନା କରିପାରିବା ହେଲେ, କଡ଼େଇରେ ମଠ ପ୍ରେସରରେ ଶୀଘ୍ର ଆଉ। କଇ
ଆଉ ଛତୁ ତରକାରୀ ଜାଣିଛନ୍ତି?
ଛତୁ ତରକାରୀ କଣ? କରିନି କେବେ, ସେମିତି ଆଳୁଉଳା ପକେଇକି ସେମତି କାଁ, ଭାଁ କରେ। କଣ ପାଇଁ ନା ଛତୁ ତରକାରୀ ଆମର କେହି ଖାଇବାକୁ ଭଲ ପାଅନ୍ତିନି।
ଓହୋ।
ଆମର ଛତୁ ତରକାରୀ କଲେ ମୁଁ ସେମିତି ଛତୁ କରେ, ଆଳୁଗୁଳା ପକାଏନି। ବିନା ପିଆଜ ରସୁଣ ରେ କରେ ଯଦି ଛତୁ ତରକାରୀ ଆଉ ବନା ପିଆଜ ରସୁନରେ କଲେ। ଫେଡ଼ା ଟମାଟର ବାରିକା ବାଟିକିନା ଦିଆ, ଦିଏ କଷି କଷାକି ଆଉ।
ଆଜ୍ଞା। ଆଉ, ନୟାଗଡ ଆଡେ କେବେ ଆସୁନ୍ତୁ ବୁଲିକି ଯିବେ?
ଯିବା ଆଉ, ତମ ଆଡେ ଫେମସ ଯାତ୍ରାକୁ ଦେଖି ଯିବା ଆଉ
ସେପଟେ କଣ ମନ୍ଦିର ଅଛି?
ଏପଟେ ଆମର ମନ୍ଦିର ଅଛି ପ୍ରସିଦ୍ଧ ହେଲା ଆମର ବନଦୁର୍ଗା ମନ୍ଦିର।
ଓ, ହଁ।
ତାପରେ ଆମର ଅନୁଗୁଳରେ ଅଛି ଜଗନ୍ନାଥ ମନ୍ଦିର। ବୁଢୀ ଠାକୁରାଣୀ ମନ୍ଦିର ଆମର ଆଉ ବୁଲିବା ପ୍ଲେସ ନାହିଁ? ହଁ! ଜଗନ୍ନାଥ ମନ୍ଦିର ଯାଇଥିଲି, କିନ୍ତୁ ଭିତରକୁ ଦର୍ଶନ କରି ଯାଇ ପାରିଲିନି ଆଉ। ଛୋଟ ଛୁଆ ଥିଲା ତ। ତେଣୁ ଛୁଆଙ୍କୁ ନେଇକିନା ଆମ ଆଡେ ବର୍ଷେ ହେଲେ ଯାଆନ୍ତି। ବର୍ଷେ ହେଇନଥିଲା ପୁଅକୁ। ଯାଇନଥିଲି ଆଉ।
ଆଉ ପୁରୀ କେବେଯା ପୁରୀ ଯାଇଚନ୍ତି?
ହଁ ପୁରୀ ବୋହୁତ ଥର ଯାଇଚି।
କେବେ ରଥଯାତ୍ରା କୁ ଯିବେ ବୁଲିକି ଆସି
ରଥଯାତ୍ରାକୁ ଯାଇପାରିବୁନି ଛୋଟ ଛୁଆ ଧରିକି ରଥଯାତ୍ରା ହଁ। ଗୋଟେ ବର୍ଷକର ଛୁଆ ଆଉ ଗୋଟେ ପାଞ୍ଚ ଛଅ ବର୍ଷର। ଛଅ ପୁରିବ ଝିଅ ଟାକୁ। ଏବେ ଆଉ ଯୋଉ ଛ ଚାଲିବ ଆଉ
ହଁ ହଁ ମୁଁ ରଖିଦୋଉଚି ପରେ କଥା ହ
ଆଜ୍ଞା।